ହ୍ୟାଲୋ।
ଭାଇ ସୁନମସ୍କାର ଭଲ ହନ୍ତି ହଁ ଶୁଭୁଛି।
ହଁ ଭାଇ ନମସ୍କାର‌।
ନମସ୍କାର ଭାଇ ଭଲ ଅଛନ୍ତି ଆପଣ?
ଆଜ୍ଞା ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ଭଲ ଭଲ ଅଛି ଭାଇ ମୁଁ ବି ତାପଟେ ବର୍ଷା ହଉଛି।
ନିଶ୍ଚିତ ଭାବେ ଯେହେତୁ ବର୍ଷା ଋତୁଟି ବର୍ତ୍ତମାନ ଚାଲିଚି ତ ବର୍ଷା ତାର ପ୍ରକ ହବ, ହବ ଅବଶ୍ୟ ସେ ତାର ପ୍ରାଦୁର୍ଭାବର ପ୍ରଭାବ ବର୍ତ୍ତମାନ ଅଛି ଏବଂ ମୁଁ ଭାବୁଛି ଅବଶ୍ୟ ଭଲ କାରଣ ଆମର ଏଇ ବର୍ଷା ଲାଗି ଏହି ବର୍ଷା ଋତୁଟି ଏକ ସ୍ବତନ୍ତ୍ର ଅତ୍ୟନ୍ତ ପରି ମାନେ ପରିବେଶଟି ଅତ୍ୟନ୍ତ ସୁନ୍ଦର ଓ ପ୍ରକୃତି ଟା ଏକ ସୁନ୍ଦର ସବୁଜମୟ ସତେ ଯେମିତି ଧରା ପୃଷ୍ଠଟି ସବୁଜ ଶାଢୀରେ ସଜ୍ଜିତ ହେଇ ସଜ୍ଜିତ ହେଲା ଭଳି ମନେ ହଉଛି ଆପଣ ପ୍ରକୃତି ସମ୍ବନ୍ଧରେ କଣ କିଛି କହିବେ?
ଆପଣ ହ୍ୟାଲୋ।